ତମେ କଣ କରୁଛ?
ଅଛି ନାଇଁ।
ହ୍ୟାଲୋ।
ହଁ। ହଁ କଣ କରୁଛୁ? ହଁ।
ସିଏ ନସିଛି।
କଣ ଖାଇଲୁ?
ଭାତ ଡାଲି ଆମ୍ବ କୁନ୍ଦୁରି ଆଳୁ ଭଜା ଛତୁ ଭଜା।
ବଢ଼ିଆ।
ତମେ କଣ ଖାଇଲ?
ଭାତ କୁ ଆଳୁସିଝା।
ହଁ କେତେ ଅଛନ୍।
ବିଧି ଆଉ ମୁଁ।
ତିନି ଜଣ।
ହଁ ସେମାନେ ଡ୍ୟଟି ଯାଇଛନ୍ତି ଆର ଦୁଇ ଜଣ କାମ କରୁଛନ୍ତି।
କଣ କରୁଛନ୍ତି ସେମାନେ।
ହାଁ।
କୋଉ କାମ କରୁଛନ୍ତି।
ଜଣେ ସେ ଗୋଟେ ଏମିତି ଯେମତି ଡ୍ରେସ୍ ଯାକ ଗୋଦାମ ରହୁ ନେହିଁ।
ହୁଁ ହୁଁ।
ସେଠି ଜଣେ କାମ କରୁଛି।
ହୁଁ।
ଆଉ ଜଣେ ସେ ଗୋଟେ କ୍ୟାଫେରେ ସେ ମୋମୋ ବନେଇବାକୁ ଯାଉଛି।
ହ
ହାଲୋ।
କଁ।
ସେ ଆଛା ଆଛା।
ହାଲୋ।
ହଁ। ହଁ ଘରକୁ ଯାଇଥିଲେ ନା ନାଇ।
ଘରୁକୁ। କେବେ ଯାଇଥିଲି କହିବି ଶୀତଳ ଷଷ୍ଠୀ ପୂର୍ବ ରୁ ଯାଇଥିଲି ଆମ ଗାଁରେ ଯାତ୍ରା ହଉଥିଲା ଯାଇନି। ହାତକି ଯାଇନି ସେ ମାଷ୍ଟର ଭାରି ଛୁଟି ହେଲେ ବିଜି ବିଜି ହଉଛି ସେଇଟାର ଲାଗି।
କଣ କରୁଛୁ କି ତୁ।
ସିଏ ଗୋଟେ ଟ୍ୟଉସନ ରେ ପଢ଼ି ଯାଉଛି ଗୁରେ। ହାଁ ସେଇଟା ଶିବାଂଶୀ କୋଚିଂ ସେଣ୍ଟର।
ହାଁ।
କେତେ କ୍ଲାସ ପିଲା ମାନଙ୍କୁ ପଢଉଛ।
ଟେନ୍ଥ୍ ସେଭେନ୍ଥ ସିକ୍ସ୍ ଏଇଟ୍ଥ ନାଇନ୍ଥ।
କୋଉ କୋଉ ସବଜେକ୍ଟ।
ହାଁ।
କୋଉ କୋଉ ସବଜେକ୍ଟ।
ଟେନ୍ଥରେ ହିଷ୍ଟ୍ରି ପଢ଼ଉଛି ତାପରେ। ଏଇଟ୍ଥ କ୍ଲାସ୍ ରେ ସାଇନ୍ସ ପଢ଼ଉଛି।
ହୁଁ।
ସାଇନ୍ସ ତା ପରେ ଓଡ଼ିଆ ସାସ୍କ୍ରିଟ୍ ହିଷ୍ଟ୍ରି ଜୋଗ୍ରାଫି ପଢ଼ଉଛି। ତାପରେ ନାଇନ୍ଥରେ ଜୋଗ୍ରାଫି ଏମ ଆଇ ଲ୍ ପଢ଼ଉଛି। ସିକ୍ସଥ ରେ ତ ପ୍ରାୟତଃ ସବୁ ପଢଉଛି କହିବାକୁଛି। ତାପରେ ଇଂଲିଶ ମିଡ଼ିୟମ ପିଲା ବି ଆସୁଛନ୍ତି ଛୋଟ ଛୋଟ ଯାକ। ସେଇଥିରୁ ଗୋଟେ ଦିଟା କ୍ଲାସ୍ ଦେଇ ଦେଉଛନ୍ତି ଆଉ।
ଓହୋ କେତେ ଦଉଛନ୍ତି।
ଖାଲି ଟିକେ ପଇସା କମ୍ ଦେଉଛନ୍ତି ବୋଲି ମୁଁ କାଆଡ଼େ ପାଉନାହିଁ ବୋଲି ଯାଉଚି ଦୁଇ ହଜାର ଏକା ଦେଉଚନ୍ତି। ସେସ୍କୁଲ୍ ଖୋଲି ନଥିଲାଯା ଆଗୁରୁ ଚାରି ପାଞ୍ଚଟା କ୍ଲାସ୍ ପୋଡ଼ି ଯାଉଥିଲା ହେଲା।
ହୁଁ।
ଏବେ ଟିକେ ସ୍କୁଲ୍ ଖୋଲିଲାଯେ ଉପର ବେଳେବି କ୍ଲାସ୍ ହୋଉଚିନା ମୁଁଉପର ବେଳା ଯାଉନି ଗୋଟେବେଳେ ଯାଉଚି।
ଓହୋ କୋଉ ପାଖରେ ସେଇଟା ଅଛି ସେଣ୍ଟରଟା?
ଟ୍ରେଜରୀ ଅଫିସ୍ ଉଁ କୋଟ ଛକ ଆଗକୁ ଯୋଉ ଗୋଟେ ଗଳି ନାହିଁ ଶନି ମନ୍ଦିର ସେଗଳି ତଳକୁ। ଟ୍ରେଜରୀ ଅଫିସ୍ ନାଇଁ
ସେସାମ୍ନାରେ ହଁ।
ଶୁବୁନାଇଁ?
ଦୂର ଯାଉଚୁ ମୁଁ କହୁଚି।
ସାଇକେଲରେ ଯାଉଚି ପରା।
କେତେଳେ ଯୋଉ ଗଲେ ଦିଦିରତ ହେଇଚିନା।
ହଉଚି ଦୂର କଣ କରି ଟିଉସନବି ପାଉନାହିଁ ପରା। ଏକ୍ସଟ୍ରା ଟିଉସନ୍ ସେଗୋଟେ ସେଗୋଟେ ଅଙ୍କଲଟେ ଫୋନ୍ କରିବେ ବୋଲି କହିଲେ
ହଁ।
ସେଟିଉସନ ପାଇଁ ତାପରେ ସେଦିନ କଲ୍ କଲେଣିି ମତେ ଯା ଆପଣଙ୍କୁ କଲ୍ କଲିନିତ ବୋଲି ପଚାରିବନି ତାଫିର୍ କାଲି ହଁ ତାପ କାଲି କଲ୍ କରିବି ଭୁଲି ଯାଇଥିଲି ବୋଲି କହିଲେ। ଯେମିତି କାଲିବି କଲ୍ କଲେନି କେତେ ଗୁଡ଼େ ଜଣ ମଣିଷର ପଛରେ ପଡ଼ିବୁ। ନିଜେ ଗୋଟେ ଭାବିକିରି କଲ୍ କରିବାକଥାକି ନାଇଁ।
ତୁ କଉଠେ ପଢିବାକୁ ଯାଉଛୁ?
ମୁଁ କେପଡ଼ା।
କେତେଟା?
ଗୋଟେ ଗୋଟେ ଠାରେ ମୁଁ ତିନି ଜଣଙ୍କୁ ପଢ଼େଇବି।
ହଁ।
ଗୋଟେ ଠାରେ ମୁଁ ତିନି ଜଣଙ୍କୁ ପଢ଼େଇ ଦୋଉଚଅ।
କେତେଲେଖା ଦଉଚନ୍ତି?
ଦଉଚନ୍ତି ମତେ ପଚ
ତିନି ଜଣଙ୍କ ଯମା ମିଶିକି?
ହୁଁ।
ପଇସା ପାଇଁ ଏକା ପ୍ରୋବ୍ଲେମ୍।
ସମସ୍ତଙ୍କଠୁ ସେମିତି ଆଉ।
ହୁଁ ସିଟିି ପକେଇଲୁକି?
ପକେଇଚିଯେ ପଢୁନାହିଁ କିଛିବି ତମେ ପଢୁଚ?
ଏଠି ଟିକେ ପଢିଲେତ ନିଦ ଲାଗୁଚି ଖାଲି ଏବେ ନିଦ ହେଗା ଲାଗୁଚି। ହୁଁ।
ଉଁ ହୁଁ।
ସେ ଗୋଟେ ଭିଡିଓବି କେବେ କମ୍ପ୍ଲିଟ ଦେଖି ପାରୁନାହିଁ ଅଧା ଅଧା ଦେଖୁଚି।
ମୁଁ ହେଲେ ସେମିତି ହଉଚି।
ହୁଁ
ଦେଖୁଚି ଦେଖୁ ଦେଖୁ ଦେଖୁ ଦେଖୁ ଶୋଇ ପଡୁଚି ସିଧା।
ହୁଁ। ଟ୍ୟୁସନ୍ କେତେବେଳେ?
ପାଞ୍ଚଟା। ପାଞ୍ଚଟା ରୁ ସାତଟା।
ବଢିଆ। ତାପରେ କାଲି ରେ ଯୋଉ
କାରେ?
ପାଗଳ ପାଗଳଟା ହେଲା। ତାର ମୁଣ୍ଡ କାମ କରୁନି ହଁ।
ଉଁ ଯୋଉଁ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। କହଃ